ହଁ ଆଜ୍ଞା କେମିତି ଅଛନ୍ତି କଣ?
ହଁ ଭଲ ଅଛି ଆପଣ କେମତି ଅଛନ୍ତି?
ହଁ ଭଲ ଅଛି ସେ ଆଉ କଣ କରୁଥିଲେ?
ନାଇଁ କିଛି ନାଇଁ ଘର ଏକା ଅଛି।
କାହାର? ଆଛା ଆଛା ଘରେ ଅଛନ୍ତି ହଁ ଆଜି ଛୁଟି ଥିବ?
ହଁ ହଁ ଆଜି ଛୁଟି ଅଛି।
ମହରମ ନା ଏଟା ମହରମ ପାଇଁ ଛୁଟି ଥିବ ଆଉ। ମୁଁ କହିଲି ମୋହରମ୍ ପାଇଁ ଛୁଟ ଟି ଥିବ ଆଁ ହଁ। ହୋଉ ତ ଆମର ବି ନାଇଁ ଆମର ବି ଛୁଟି ଅଛି ଆଜି। ୱାର୍କିଂ ଡେ ନାହିଁ ଆଜି ସେଥିପାଇଁ ଘରେ ରହିକି ଘର ସବୁ କାମ ସବୁ ଯାହା ଛୋଟ ମୋଟ କାମ ଏମିତି ତ ସମୟ ହଉନି
ହଁ କଣ କରିବା ବ୍ୟସ୍ତତା ଜୀବନରେ ସମୟ ତ ଅଭାବ ହଉଚି।
ସେ ନା ଯାହା ରହିଲେ ଘରେ ଛୁଟିରେ ରହିଲେ ଘର କାମ ସବୁ କରିବାକୁ ପଡୁଚି ଆଉ।
ହଁ ନିଶ୍ଚୟ ନିଶ୍ଚୟ ଆଉ ଛୁଟି ଟାଇମ୍ ଆଜି ଟାଇମ୍ ଟିକେ ମିଳିଚି ଘର କାମ କରିବା ପାଇଁ ଅଁ ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ସବୁ ଭଲ ଅଛନ୍ତି ସବୁ ଭଲ ଅଛନ୍ତି ସବୁ ସୁସ୍ଥ ସବଳ ଅଛନ୍ତି। ଖାଲି ଏବେ ଟିକେ ଶାଶୁଙ୍କ ଦେହ ଟିକେ ଖରାପ ଅଛି। ଆଉ ତାଙ୍କର ଟିକେ ଅପରେସନ୍ ହବାର ଅଛି। ଏବେ ଯୋଉ ଗ୍ୟାଷ୍ଟ୍ରିକ ଇସ୍ୟୁ ଚାଲିଚି। ଏତେ ବୟସ ହେଲା ପରେ ମୁଁ କହିଲି ଏତେ ବୟସ ହେଲା ପରେ ବି କିଛି ରୋଗ ଏମିତି
ହଁ ହଁ ହଁ।
ବଡ ରୋଗି ତାଙ୍କୁ ଏଣି ଅଶି ବର୍ଷ। ଅଶି ଏକାଅଶୀ ବର୍ଷ ବଡ ରୋଗ ନାହିଁ ହେଲେ ବି ଆମେ ଯାଇକି ଯୋଉ ଦେଖେଲୁ ବଡ଼ ହସ ହସ୍ପିଟାଲ ରେ ଦେଖିଲୁ ଭୁବନେଶ୍ୱରରେ ଯାଇକି ଦେଖେଇଲୁ। ସେଇଠି ସବୁ ପ୍ରକାର ଆକଚୁଲି ସେମାନେ ସମ ଠ ଦେଖୁଛନ୍ତି କି ସେମାନେ ଆଚୁଆଲି ସବୁ ପ୍ରକାର ଯୋଉ ପରୀକ୍ଷା କରିକି ଯୋଉ ପଇସା ନଉଛନ୍ତି ସେଇଟା ବି ଠିକ କଥା ନାହିଁ। ଡକ୍ଟର ସେଇଠ ର ସେଠାକ ଯୋଉ ଡ ଅଛନ୍ତି ସେମାନେ ଲେଖି ଦଉଛନ୍ତି, ଏଇ ଟେଷ୍ଟ ସେଇ ଟେଷ୍ଟ ଆମେ ଖାଲି ବୁଲିବୁଲି ସବୁ ପ୍ରକାର ଟେଷ୍ଟ କରିଲୁ। ତାପରେ ଲାଷ୍ଟରେ ଜଣା ପଡିଲା ଯେ - ଡାକ୍ତ ରୋଗି କୁ କହିଲା କିଛି ନାହିଁ ଗ
ଆଚ୍ଛା ଆଚ୍ଛା, କଣ କରିବା ମ୍ୟାଡାମ ଆଜିକାଲି ଆଉ ସମସ୍ତେ ତ ଖାଲି ମାନେ
ଆଜିକାଲି ରୋଗକୁ ବୟସ ନାହିଁ, ହଁ ଆଜିିକାଲି ଆଗକୁ ବୟସ ବି ନାହିଁ ଛୋଟ ପିଲା ବି ଆଜି ଗ୍ୟାଷ୍ଟ୍ରିକ ରେ ସବୁ ପୀଡିତ ହଉଛନ୍ତି। ଛୋଟ ପିଲା ବି ଯା ମାନେ ଆଉ ତାପରେ ଏଇ ଯୋଉ ହପିଟାଲ ଗୁଡାକ ଅଛି ଏଗୁଡ଼ା ସବୁ ଠକୁଛନ୍ତି ଆଉ
ସବୁ ସବୁ ସବୁ ହଁ କଣ ଏମିତି ତ ଚାଲିଛି ଆଉ
ଆମେ ଫାଷ୍ଟରେ ଗଲୁ ଗଲା ପରେ ଆମକୁ ରକ୍ତ ପରୀକ୍ଷା କରିବା ପାଇଁ କହିଲେ ରକ୍ତ ପରୀକ୍ଷା କଲୁ। ସେଇଠୁ କହିଲେ ଆମକୁ ଏଇଟା ଜଣା ପଡିଲାନି, ଏଇଟା ଆଉ ଗୋଟେ ପରୀକ୍ଷା କରନ୍ତୁ ସେଇ ପରୀକ୍ଷା କଲୁ। ସେ ପରୀକ୍ଷା ହେଲେ, ବୟସ ତ ହେଲାଣି ଯେହେତୁ ଏକାଅଶି ବୟସ ବୟାଶି ବର୍ଷ ହେଲାଣି ତାଙ୍କର ଯୋଉ ପରୀକ୍ଷା ସେମାନେ କରୁ ଯୋଉ ପ୍ରକାର ପରୀକ୍ଷା କରୁଛନ୍ତି ଖାଲି ପେଟରେ ରହିକି ଛୁଞ୍ଚି ସବୁ ମାନେ ଦେହ ଯାକ ସବୁ ଗେଞ୍ଚିକି ଏସବୁ ଯୋଉ ପରୀକ୍ଷା କରୁଛନ୍ତି ଆମର ବି ସେତିକି ସବଳ ଥିବାର ଅଛି ସବୁ ମାନେ ସହିବା ପାଇଁ ଯଦି ବୟସ ଥାଏ, ତାହେଲେ ସେ ସହି ହେଇଯାଏ କିନ୍ତୁ ସହିବା ପାଇଁ ବୟସ ନଥାଏ ନା ବୟସ ଟା ବହୁତ ହେଇଯାଉଛି ତ ତାଙ୍କେ ବହୁତ ପୀଡିତ ହେଇଗଲେ ସବୁ ପରୀକ୍ଷାରେ ଫଷ୍ଟ୍ରେ୍
ହଁ ହଁ ହଁ ନାଇଁ ସେଇଟା ତ ହୁଅନ୍ତି ଆଉ ଏତେ ବୟସ ହେଲେଣି ଆଉ ଫିରିବି ଅ
ତାପରେ ଶେଷ ଥର ଯୋଉ ପରୀକ୍ଷା କଲେ ସେଟା ପୁରା ବଡ ପରୀକ୍ଷାଟା ତାକୁ କଣ ପେଟ ସ୍କାନ କହୁଛନ୍ତି ସେଟାକୁ ହଁ ସେଇଟା କଲେ। କରିବା ପରେ ସେଟା ଦିନ ଏଗାରଟାରେ ସିଏ ପଶିଲେ ଅ ସନ୍ଧ୍ୟା ଛଅଟାରେ ସେ ବାହାରିଲେ, ସେ ପରୀକ୍ଷା
ହଁ ହଁ
ସେ କହୁଥିଲେ ମତେ -ମୁଁ ଏତେ ବିରକ୍ତ ଲାଗିଲା ମତେ ସେ ଭିତରେ, ଏଇ ରୁମ
ମାନେ କିଏ ହେଲେ ବି ବିରକ୍ତ ହେବେ, ଏମିତି ପରୀକ୍ଷା କଲେ ଆପଣ ବି ସେମିତି
ସେଆ କହିଲେ କି ଏଇ ରୁମ ରୁ ସେଇ ରୁମ କୁ ଯାଅ ସେଇ ର ରୁ ଏଇ ରୁମକୁୁ ଆସ ଏଇଟା ଲଗେଇ ଦିଅ ଏଇ ମେଡିସିନ ଟା ଖାଇଦିଅ ସେଇ ମେଡିସିନ ଟା ଖାଇଦିଅ ତାପରେ ଘଣ୍ଟାଟା ବସ ଏମିତି ହେଇ ହେଇ ଆମେ ବାହାରେ ସେମିତି ଅପେକ୍ଷା କରିଥିଲୁ। ପାଞ୍ଚଟା କେତେବେଳେ କହିଲେ ନାଇଁ ଚାରିଟା ଅଧେଇ ହେଇଯିବ ଆସିଲା ବେଳକୁ ନାଇଁ କହିଲେ ନାଇଁ ଏବେ ପାଞ୍ଚଟା ଅଧେ ହବ, ତାପରେ କହିଲେ ନାଇଁ ଛଅଟା ଅଧେ ହବ ଏମିତି ହେଇକି ଆମେ ବସିଲୁ, ସେ ବାହାରିଲା ବେଳକୁ ଛଅଟା ପଇଁ ଚାଳିଶି ହେଇଗଲା। ବୁଢୀ ଲୋକ କିଛି ବି ଖାଇନାହାନ୍ତି ସକାଳୁ ଏତେ ମାନେ କଷ୍ଟ ଲାଗେ ଲାଗିଲା ଦେଖିଲା ବେଳକୁ କି ପରୀକ୍ଷା ଏଇଟା, ସେ ପରୀକ୍ଷାରେ ତାଙ୍କ କଷ୍ଟଟା ଆମକୁ ବହୁତ, ଆମକୁ ବହୁତ କଷ୍ଟ ତାପରେ ଫଳରେ ବାହାରିଲା କିଛି ନାହିଁ, ଖାଲି ଗ୍ୟାଷ୍ଟ୍ରିକ ରେ ଆଉ ତାଙ୍କର ସେଇ ଯୋଉ
ପୁଣି ଆହୁରି ଅଧିକ ମାନେ ଫଳା ଫଳି ଯେତେବେଳେ ଆପଣ ଶୁଣେ ତାଠୁ ଆହୁରି ଅଧିକ ବହୁତ କଷ୍ଟ ଲାଗିଥିବ କାହିଁନା, କିଛି କିଛି ନଥାଇ କିି ଏତେ ଗୋଟେ ପରୀକ୍ଷା କରିବା ଏରା ଠିକ ନୁହଁ ନା।
ହଁ ଏ ଏଇ ସବୁ ତାପରେ ତାଙ୍କର ଏତେ ପଇସା ସେମାନଙ୍କର ଅଁ ସେ ଆମେ ଯୋଉ ଶେଷ ଥର ଯୋଉ ପରୀକ୍ଷା କଲୁ ଆମଠୁ ପଚିଶ ହଜାର ଟଙ୍କା ନେଲେ। ଶେଷ ପରୀକ୍ଷାଟରେ ମୁଁ କହିଲି ପଚିଶ ହଜାର ଟଙ୍କା ପୁଣି ଆଉଥରେ ରା ଶେଷ ତା ଆଉ ଗୋଟେ ରକ୍ତ ପରୀକ୍ଷା କହିଲେ ସେ ରକ୍ତ ପରୀକ୍ଷା ପୁଣି ସେଟା ନେଲେ ଚାରି ହଜାର ଟଙ୍କା ନେଲେ। ଏମିତି ହେଇକି ଆମର ଶେଷ ପରୀକ୍ଷା ରେ ଆମର ତିରିଶ ହଜାର ଟଙ୍କା ଖର୍ଚ୍ଚ ହେଲା। ସେ ତାପରେ ଦେଖିଲୁ ଯେ ଫଳାଫଳ କିଛି ଏମିତି ବଡ ନାହିଁ ଆମେ ଖାଲି ଦଡରୁଥିଲୁ କାଳେ କର ଟ ଗୋଟେ ରୋଗକୁ ପଳେଇଚି କି?
ହଁ ହଁ ହଁ ନାଇଁ ସେଟା ନିଶ୍ଚୟ ସମସ୍ତଙ୍କ ରହିବ ଡରଟା କାହିଁକି ନା ମତେ ବୟସ ବି ଅଧିକ ଚି ନା ତ ସେଇଟା ବି ଡର ରହିବ ଆଜ୍ଞା।
ତାପରେ ବାହାରିଲା ପରେ ଏବେ ତାଙ୍କର ଗୋଟେ ହଁ ଏଇ ଅପରେସନ ଟା ହବ ସେଟା କରାହଇଗଲେ ସେ ସୁସ୍ଥ ସବଳ ହେଇଯିବେ ପୁଣି ବହୁତ ଭ ଫୁର୍ତ୍ତି ଭାବରେ ଅ ଚନ୍ତି ଆଗ କାଳରେ ଲୋକ କଣ ଭଲ ଜିନିଷ ଖାଉଥିଲେ ଖାଉଥିଲେ ଏବେ ଆମେ ସବୁ ଖାଲି ବିଷ ଖାଉଛୁ। ସବୁଥିରେ
ହଁ ନାଇଁ ଠିକ ଠିକ କହିଲେ ମାନେ ଅଶୀ ଏକାଅଶୀ ଉ ବର୍ଷ ହେଲାଣି ବଲେ ଅଛନ୍ତି ଆଜ୍ଞା ଏବେ ଆପଣ ଦେଖୁନାହାନ୍ତି ହଁ ଏବେକାର ଚା ଚାଳିଶ ପଇଚାଳିଶି ହେଲେ ପୁରା କେମିତି ହଉଛନ୍ତି ମାନେ ଅଶୀ ଏକାଅଶି ଗଲା ବେଳକୁ ହଁ ହଁ ହଁ ତାର ଏବେ କଣ ନା ସବୁ ସାର ବ୍ୟବହାର ହେଉଛି ଏବେ ଯେତିକି ଆମେ ଖାଉଛୁ ହଉ ଆଗକୁ ନା କଣ ସେମାନେ ସା ସାର ନାହିଁ।
ଆମେ ଏଇ ଯୋଉ ସାବିତ୍ରୀ ହଁ। ଆମେ ଯୋଉ ଏବେ ଯୋଉ ସାବିତ୍ରୀ ଅମାବାସ୍ୟା ଗଲା ଆଜ୍ଞା। ମୁଁ ଭୁବନେଶ୍ଵରରୁ ଫେରୁଥିଲି ତ ମୁଁ ସେଇଠୁ ସାବିତ୍ରୀ ଅମାବାସ୍ୟା ଦି ଦିନ ଥିଲା। ତ ମୁଁ କହିଲି ଫଳ ଫଳ ଯାକ ଟିକେ ନେଇଯିବା କିଣିକି ତ ଫଳ କିଣିବାକୁ ଗୋଟେ ଦୋକାନ କୁ ଗଲୁ। ସେଠି ଦେଖିଲୁ ଯେ ସିଏ ସବୁ ଗୋଟେ ଇଞ୍ଜେକ୍ସନ ଅ ଗୋଟେ ସିରି ଟେ ଧରିଛି ଆଉ ସବୁଥିରେ ଅ ପାଣି ଛିଞ୍ଚିଲା ଭଳିଆ ଛିଞ୍ଚୁଛି। ତ ମୁଁ ଦେଖିଲି ମୁଁ ତାକୁ ପଚାରିଲି ମୁଁ କହିଲି କି ଭାଇ ଏଇଟା କଣ ସବୁ କରୁଛ? ମାନେ ମାନେ ସ ସଜ ହେଇକି ରହିବ ବୋଲି କରୁଛ ନା କହିଲାରୁ ସେ କହିଲା ନାହିଁ ଆଜ୍ଞା ଏଇଟା ଦେଇଦେଲେ ସବୁ ପାଚିଯିବ। କହିଲାରୁ ହଁ। କହିଲାରୁ ମୁଁ କହିଲି କି ପାଚିଯିବ ମାନେ ନା ସପୁରି ଦେଖନ୍ତୁ ଆଜ୍ଞା ଏବେ ତ ସପୁରୀ କଞ୍ଚା ଆସୁଛି ଲୋକ କଣ ନେବେ କି କଞ୍ଚା ସପୁରୀ ଆମେ ଏଇଟା ଦେଇ ଦେଲେ ଏଇ ଯୋଉ ଅ ଔଷଧଟା ବ୍ୟବହାର କଲେ ଏଇଟା ପାଚିଯିବ ମାନେ ଭାବନ୍ତୁ ଆମେ ସେଇଟାକୁ ଆଣିକି ଆମେ ବି ଖାଉଛି। ତାମାନେ ଆମେ ଗୋଟେ ଅଲଗା ବାଟରେ ଯାଇକି ଆମେ ବିଷ ବି ଖାଇଲୁ।
ହଁ ହଁ ନାଇଁ ଠିକ କହିଲେ ଠିକ କହିଲେ।
ସେ ଲୋକ କହିଲା ଖାଲି ପିଜୁଳି ଆଉ ଗୋଟେ ଆପଲ ଆଉ ଗୋଟେ ଆ ଆଉ ଗୋଟେ କଣ ଏମିତି ଦି ତିନିଟା ଫଳକୁ ଛାଡିକି ଆଜ୍ଞା ସବୁଥିରେ ଆମେ ଏଇ ପାଣି ଦଉଛୁ ଦେଲେ ସବୁ ଯାଙ୍କ ସଜ ହେଇକି ରହିବ କେତେ ଦିନ ପର୍ଯ୍ୟନ୍ତ ଆଉ ପାଚିଲା ବି ରହିବ। ଟେଷ୍ଟ ବି ରହିବ ତ ମୁଁ କହିଲି ତାହେଲେ ତ ଦେହକୁ ହାନିକାର ହଉଥିବ କହିଲାରୁ ନା ଆଜ୍ଞା ହଁ ଏଇଟା ଦେହ ହାନିକର ତ ଭାବ
ମାନେ ଆମେ ଜା ଜାଣି ମାନେ ଜାଣିଛେ ଶୁଣିଛେ ପୁଣି ଖାଉଛେ ଆମେ ସେଇଡ଼ା।
ହଁ ଆମେ ଆଣୁଛେ ସେଇଟା ହିଁ ଖାଉଚେ ଆଉ ଆମ ପାଖରେ ଆଉ କିଛି ଉପାୟ ହିଁ ନାହିଁ। ଫଳ ତ ଖାଇବା ନିହାତି ଦରକାର ସେ ଫଳ ବି ଆମେ ଖାଉଚେ ପରିବା ତ ଦେଖନ୍ତୁ ଭୁବନେଶ୍ଵରରେ ମାନେ ସବ ହଁ। ସବୁ ଋତୁରେ ସବୁ ପ୍ରକାର ପରିବା କୋଉଠୁ ଆସିଲା ଆଜ୍ଞା। କୁହନ୍ତୁ। ମାନେ ଏବେ ଦେଖ ଋତୁ ଅନୁସାରେ ପରିବା ମିଳିବା ଦରକାର। କିନ୍ତୁ ଏବେ ସବୁ ଋତୁରେ ସବୁ ପରିବା ଉପଲବ୍ଧ ହଉଛି କେମିତି? ତ ଭାବନ୍ତୁ, ସେଇ ଅନୁସାରେ ସେମାନେ ସବୁ କରୁଛନ୍ତି। ତ, ଏଇଟା ତ ଗୋଟେ ଉ ଏକରେ ଠକିବା ଦୁଇରେ ଆମକୁ, ଆମେ ବିଷ ଖାଇବା। ଏଇ ସବୁ ଜିନିଷ ଚାଲିଛି। ଆଉ ଆପଣ ଏ କେବେ, ଏମତି ଠକାମିରେ ପଡୁଛନ୍ତି କି? ଠକାମିରେ ଏମତି ପଢିଛନ୍ତି କି ନାଇଁ? ହଁ, ଆମେ ମୁଁ ଏମତି, ମାନେ ମୁଁ ପ୍ରାୟ, ଏବେ ଆମ ଶାଶୁଙ୍କ ଦେହ ଖରାପ ହେବା ଯୋଗୁଁ, ମୁଁ ପ୍ରାୟ ଥର ଭୁବନେଶ୍ଵର ଯାଉଛି ଯିବାକୁ ପଡୁଛି। ତ ମୁଁ ସେ ଦେଖୁଛି ସବୁ ଆଉ ଭୁବନେଶ୍ୱରରେ ଆପ ଦେଖିବେ ଚାରିଆଡେ ଫଳ ଦୋକାନ।
ହଁ, ହଁ ଭୁବନେଶ୍ଵରରେ ତ, ସେଠୁ ତାର ଭେରାଇଟି ଭେରାଇଟି ଫଳ ଦୋକାନ ଥିବ ସେଇଠି।
ହଁ, ହଁ ଦୋକାନ ଆଉ ସବୁ ପ୍ରକାର ଫଳ ସେଠି ଉପଲବ୍ଧ। ସବୁ ପ୍ରକାର ଫଳ ଉପଲବ୍ଧ। ଆଉ ଦେଖିଲା ବେଳକୁ ସେଇଥିରେ, ଆପଣ ଆପଣ ପାଇବେ
ସବୁ, ହଁ ଆଉ ମାନେ, ପୁରା ପ୍ରାକୃତିକ ଖାଦ୍ୟ ପାଇବେନି ଆଉ ସେଇଠି।
ନା, ପ୍ରାକୃତିକ ଖାଦ୍ୟ ବହୁତ ପାଇବା କମ୍, ଖାଇବା କମ୍। ସବୁ, ଏମିତି ସବୁ ଚାଲିଛି। ଆଉ ସଂସାର, ମାନେ ଆସ୍ତେ ଆସ୍ତେ ଯୋଉ କହୁଛନ୍ତି କଳିଯୁଗ ସମାପ୍ତ ହେବ। ସେ ସବୁ ମରି ଯିବା। ସେଇଥିରେ ଏଇ ସମସ୍ତ ହେବ। ଏଇ ବିଷ ଖାଇକି ଆସ୍ତେ ଆସ୍ତେ ମରିବା ସବୁ।
ଆମେ ତ ବିଷ ଖାଇ ଖାଇ ଅ ଚାଳିଶ ହେଲେ, ପଇଁତିରିଶ ଚାଳିଶ ହେଲେ ତ ଏବେ ଅନେକ ଯେ ଯୋଉ ପ୍ରକାର ହଉଛନ୍ତି।
ରୋଗ ତ ଆସି ଯାଉଛି। ଏବେ କାଲି ନା ପର ଦିନ ମୁଁ ଗତ କାଲି ପହରଦିନ, ମୁଁ ଶୁଣିଛି ଗୋଟେ ଛୋଟ ପିଲାଟା। ମାନେ ତାର ବୟସ ହେଇଥିବ ସେ ତେର ଚଉଦ ବର୍ଷ କିମ୍ବା ଚଉଦ ପନ୍ଦର ବର୍ଷ। ସେ ନବମ ଶ୍ରେଣୀରେ ପଡୁଛି। ତ, ମାନେ ତାର ଗ୍ୟା ମେଡିକାଲରେ ଆଡମିଟ ହେଇଛି। ମାନେ, ସେ ସେଇଥି ବି ପୁରା ଜଏନ୍ ହେଇଯାଇଛି। କଣ ହେଇଛି ରୋଗ, ନା ଗ୍ୟାଷ୍ଟ୍ରିକ। ମାନେ ଭାବନ୍ତୁ
ହଁ, ହଁ ମାନେ ହଁ, ବୋଲେ ଏବେ ଏବେ ଖାଇବା ସେମିତି। କି ହଁ, ହଁ ମାନେ ଏବେର ଖାଇବା ଯୋଉ ପ୍ରକାର ହଉଛି। ମାନେ ଯାହାକୁ ବି ମାନେ ଅ ଜଲଦି ଧରି ଦଉଛି।
ହଁ, ହଁ, ହଁ ଧରିଦଉଛି। ତାପରେ ଏଇ ଯୋଉ ଜିନିଷ ସ ଗ୍ୟାଷ୍ଟ୍ରିକ ଟା କୁ କମେଇବା ପାଇଁ, ନିହାତି ଆମକୁ କିଛି ନା କିଛି କରିବାକୁ ପଡିବ। ଆଉ ପିଲାଙ୍କୁ ପିଲାଙ୍କୁ ବି ସେମିତି ପ୍ରକାର ଆମ କୁ ବଢେଇବାକୁ ପଡିବ। ଯେ ନାଇଁ, କିନ୍ତୁ ସମୟ ଅନୁ ଖାଇବା ପଡିବ ସମୟ। ଗୋଟେ ପିଲା ବି ଆଜିକାଲି ପିଲା ସମୟ ଅନୁସାରେ ଖାଇବେନି, ପାଣି ପିଇବେନି। ତ ସେଇ ପ୍ରକାର ରୋଗ ଆଉ। ହଉ। ହଉ ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ହେଇ ଭଲ ଲାଗିଲା। ହଉ।
ଠିକ୍ ଅଛି ମ୍ୟାମ ମତେ ବି ବହୁତ ବହୁତ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ। ଆଉ କେତେବେଳେ ସମୟ ମିଳିଲେ, କେତେବେଳେ କଥା ହବା। ହଁ, ଠିକ ଅଛି। ଆଜ୍ଞା, ଆଜ୍ଞା ଆଜ୍ଞା ଠିକ ଅଛି, ରହିଲି। ହଁ।